ହେଲୋ।
ଅଁ କଂ କରୁଚ?
ଏ ରୋଷେଇ କରୁଥିଲି ଆଉ।
ଓହୋ କଣ ଖାଇବା ଆଜି?
ଆଜି କରିଥିଲି ଟିକେ ଯୋଉ ଛତୁ ତ କରି ଆଉ ଯୋଉ ବୁଟ ଆଳୁ ତରକାରୀ ଆଉ ସେମତି ଛତୁ ଆଳୁ ଆଉ ଜହ୍ନି ପକେଇକି ଗୋଟେ କରିଥିଲି ଆଉ।
ଓହୋ।
ଆଉ ହୋଉଛି ଯୋଉ ଆମ ମର ଏବେ ଅଛି ଗୋଟେ ଫଙ୍କସନ ଛି ହେଲା। ମର ଏଠି ସବୁ ହୋଉଛ ଛି ମାନେ ଏବେ ସମର ଚାଲଛି ନା ଇଏ ଟା ଖରା ଦିନ ସେଥିପାଇଁ ଗୋଟେ ଅଛି, ଆମେ ଯିବୁ ସବୁ କ୍ୟାମ୍ପ ରେ ବାହାରୁକୁ। ମାନେ କଂ କଇଲୁ ଏଟା କଲେଜ ତରଫରୁ। ସମର କ୍ୟାମ୍ପ ରେ ସବୁ ବାହାରୁ ଯିବେ ଆଉ। ଯେମିତି ଆମେ ଯାଇଥିଲୁ ଶୀତ ଦିନେ ଗୋଟେ ବାହାର ଗୁଡ଼ ଦାଗକୁୁ। ସେମିତି ଏଇଟା ଖରା ଦିନେ ସେମିତି ଯିବ। ହ। ଆଉ ମତେ ପଇସା ଦବୁ ଆଉ ମୁଁ ଯିବି ଆଉ।
ହଉ ଆଉ। ହଉ।
ସମସ୍ତେ ଯିବେ ଆଉ ସବୁ ଡିପାର୍ଟମେଣ୍ଟ ର ଛୁଆ ସବୁ ଯାଉଛନ୍ତି। ଆଉ ଆମେ ଯିବୁ ଆଉ ସେଠିକ ଗଲେ। ଆମେ ମାନେ ସବୁ ବୁଲାବୁଲି କରିବୁ। ଖାଇବା ନେଇକି ଯାଇଥିବୁ ସେଠି ଗଲେ। ଖାଇବୁ ମାନେ ଯେମିତି ଗୋଟେ ନଦୀ କୁଳିଆ ଗୋଟେ ଖାଇ। ଜାଗାଟେ ବସି ଦେଖିକି ବସିକି ଏମିତି ସବୁ କରିବେ ଆଉ ସେମିତି ମୁଁ ଭାବୁଥିଲି ଆମର ଆମ ମାନେ ଆମେ ଏଠି ସାରିକି ଗଲା ପରେ ଆମେ ଘରେ ଯାଇଥିଲେ ଭଲ ହେଇଥାନ୍ତା।
ହଁ ଦେଖିବା ଏଇନା ତ ଖରା ହଉଛି ପ୍ରବଳ ଆଉ ମୋ ଦେହ ତ ଟିକେ ଭଲ ରହୁନି ଏଇ ଖରାକୁ ଆଉ ଦେଖିବା ଟିକେ ବର୍ଷା ହଉ ଆଉ
ଏଇ ଦିନିଆ ଗଲେ ଭଲ ଲାଗିବ କଣ କହିଲୁ ସେଟା ଗୋଟେ ଜାଗା ଅଛି ହେଲା ସେ ଜାଗା ମାନେ ମାନେ ସେମିତି ମାନେ ଆମର ଯେମିତି ଅଛି ନଦୀ କୂଳି ଯେମିତି ଜାଗା ପୁରା ଭଲ ଶାନ୍ତି ଲାଗେ ବସିବା ପାଇଁ ସେମିତି ଗୋଟେ ଜାଗା ତମେ। ପୁରା ଯିବ। ଭଲସେ ପୁରା ତମର ଯେମିତି ପାଲ ଫାଲ ପାରିକି ପୁରା ବସିକି ଏଞଜୟ କରିକି ଆସିବ ସନ୍ଧ୍ୟା ବଳୁ ଏମିତି ସବୁ ଯାଉଛନ୍ତି ଆମର ପୁରା ପଡିଛି ବହୁତ ବାଟ ପୁରା ଏସି ବସ ସ୍ଲିପର ବାଲା ଶୋଇକି ପୁରା ଯିବ। ମୁ ଯାାଇକି ବୁଲ। ବୁଲାବୁଲି କରି। ଭାଇ ପିଇକ ଆ। ସିଅ ଯାଇକି ସାତଟା। ଟା ବ ନଅଟା ବେଳୁ ହଷ୍ଟେଲ ବନ୍ଦ ହେଇଯିବ ସାତଟା ଆଠଟା ବେଳୁ ଆସିବ ଆଉ
ଓ ହଉ ଆଉ ଆସ ବାବା ହେରିକା କଥାବାର୍ତ୍ତା ହବ ତାପରେ ଦେଖିବା ଆଉ
ହଁ ଭାଇ ହରିକା ତ ସବୁ ଆସିବି ଦେଇ ହରିକା ସମସ୍ତେ ମତେ ସାଙ୍ଗ ହେଇକି ଗଲେ ଭଲ ହୁହନ୍ତା ମଜା କରିକି ଆସନ୍ତେ ଗୋଟେ ଆଉ
ହଁ।
ନା ତୁ କୋଉ ଜାଗା କହୁଛୁ ଯିବା ପାଇଁ
ହଁ ତମେ ଛୁଆ ମାନେ ଯାହା କହିବ ସେଥିରେ ଯିବା ଆଉ।
ହୁଁ ଭାଇ ଆରିକା ତ ଆସିବେ ସେଇଆଡୁ। ପୁରୀ ଟିକେ ଯିବା ହାରି ତାପରେ ପୁରୀକୁ ଲାଗି ଆସିବା ଆଉ ଆଉ ତ ଏବେ ପୁଣି ବର୍ଷକୁ ଥରେ ତାପରେ ସମସ୍ତେ ଜେଜା ହେ ଯା କାମରେ ପଳେଇବେ। ପୁଣି ଟିକେ ପୁରୀ ଟିକେ ପଳାନ୍ତି ପୁରୀରୁ ସେମିତି ହୋଟେଲ ଟେ ନେଇକି। କି। ରହି ରୁହା କି ଆସନ୍ତେ ଆଉ।
ହଁ ଦେଖିବା ଏଠି ତ ଆଣ୍ଟି ହେରିକା ପ୍ରୋଗ୍ରାମ କରିଛନ୍ତି କହିଲେ ପୁରୀ ଯିବା ଏ ଟ୍ରେନ ରେ ଯିବା। ରହିବା ଦିନ ଟେ ବୁଲି ବୁଲାକି ଆସି। ଯିବା କହିଛନ୍ତି ଦେଖିଆ ଆଉ ବାବା ଆସନ୍ତୁ ଭାଇ ଆସୁ ଆ। ଆଉ ଦେଖିଆ।
ହୁଁ ହୁଁ ଗଲ। ଟାଇମ୍। ହଉନି ନା ସମସ୍ତେ ସାଙ୍ଗ ହେଇକି ଗୋଟେ ଏକାଠି ହବାକୁ। ଟିକେ ଏମତିରେ ଏକାଠି ହେଇଯାନ୍ତତା ସେମିତିରେ ବୁଲାବୁଲି ବିି ଟିକେ ହେଇଯ।
ହଁ ଦେଖିବା ଅଛି ତ କହୁଛନ୍ତି ସବୁ କଥାବାର୍ତ୍ତା ହେଇକି କଣ ଗୋଟେ କରିବା ଆଉ।
ହଁ ରଜକୁ ତ ଯାଇ ହବ। ହବନି କାହିଁକି ନା ରଜ ଟାଇମ ବହୁତ ଭିଡ ଟାଇମ ପୁରୀ ଗଲେ ଦର୍ଶନ କରିପାରିବନି ଠାକୁରଙ୍କୁ ମାନେ। ହଁ ଗୋଟେ ଥରେ
ହଁ ଯାଇଥିଲୁ ଯେ ହେଲେ ସେଇ ଜିନିଷ ଜିନ୍। ହୁଁ।
ସେଇଆ ଦେଖେ ତମେ ଦେଖ ପଚାର ସମସ୍ତିଙ୍କୁ ସମସ୍ତେ ଯାହା କହିବେ। ତମେ ସେଇୟା କରିବ।
ହୁଁ ହୁଁ।
ମୁଁ କହୁଥିଲି ଆମେ ରଜ ତିନି ଦିନ ଟା ଯାଇନଥାନ୍ତେ ରଜ ତିନି ଦିନ ମଝିରେ ସଂକ୍ରାନ୍ତି ପଡି ଯାଉଛି ଲାଷ୍ଟ ରଜ ବି ଟିକେ ମାନେ ଇଏ ତ ରଜ ତିନି ଦିନ ନ ଯାଇକି ତା ପରେ ଆମେ ଯାଇଥାନ୍ତେ ବୋଲର ବୁଲାବୁଲି କ କିି ଏଞ୍ଜୟ୍ କରିକି ସି ବି ସି ବିଚ୍ ଯାଇକି ବୁଲାବୁଲି
ହଁ ସେ ରଜ ପରେ କହୁ ରଜ ସରିବ ଷୋହଳ ତାରିଖ ରେ ତେର ଚଉଦ ପନ୍ଦର ସ ତର ତାରିଖରେ ଯିବେ ବୋଲି କହୁଛନ୍ତି। ସେଇୟା କରିବା ଆଉ।
ହଁ ସତର ତାରିଖରେ ଗଲେ ଆମର ଟ୍ରେନ ଭଡା ମିଶିମୁଶାକି ଟୋଟାଲ ତମେ ତମ ଇଏ ହିସାବରେ ଟୋଟାଲ ପାଞ୍ଚ ହଜାର ଟଙ୍କା ନାଖେ ନେଇକି ଯାଇଥିଲେ ଆରାମସ ପୁରା ବୁଲି ବୁଲାକି ପଇସା ଆହୁରି ବଳିବ। କାହିଁକି ନା ଆମର ଟ୍ରେନ ଭଡା ଟା ଅଟ କମ୍। ଟ୍ରେନ ଭଡା ଆମର ଅ ଅଳ୍ପ ତାପରେ ଅଳ୍ପ ବୋ ଶହେ ଦୁଇଶହ ଭିତରେ ହବ କାହିଁକିନା ଯେହେତ ଗୀତଟା ଏଠି ଷାଠିଏ କୋଡିଏ କିଲୋମିଟର ଏଇଟା କମ ପଇସା। ହବ ତାପରେ ଆମର ସେଠି ହୋଟେଲ ଯାହା ନବ। ସେ ହଜାର ପନ୍ଦରଶହ ଭିତରେ ହୋଟେଲ ହେଇ ତାପରେ ସେଇଠୁ ପାଖାପାଖି ଗୋଟେ ହୋଟେଲ ନେଇଯିବା ମଝା ମଝି ଯୋଉଟା ସିଏ ବି ଯଉ ମନ୍ଦିରକୁ ପାଖ ହଉଥିବ ଯେମିତି ଆମେ ଯାଇପାରୁଥିବା ଚାଲି ଆ ନେଇଜ ଆଉ ଅଡେଇଆସ ବୁଲାବୁଲି କରିକି କରିକି ଆସିବା ଆଉ।
ହଁ ଭାଇ ତ ଜାଣି ତାର ଆରପାଳି ଆସିଥିଲା ଯାଇଥିଲା ତା ସାଙ୍ଗ ମାନଙ୍କୁ ନେଇକି ସେଇଆ ମୁଁ ଭାବିଛି ଏପଡ ଆସିଲେ ତାର ଟିକେ ବି ଠାକୁର ଦର୍ଶନ ହେଇଯିବ ଆଉ ସବୁଆଡେ ସବୁଆଡୁ ହେଇଯିବ ଆଉ।
ହୁଁ।
ହୁଁ।
ତୁ ପଚାରି ଦେଲୁନି ଭାଇକି ତଥାପି। କାଳେ ତାର କଣ କାମ ଥିବ। ହୁଁ ଆଉ ଯାଇଯିବା ବାରିବନ କି କଣ?
ହ ଭାଇ ଡିଉଟି ଯାଇବି ଆସୁ ଡଉଟିରୁ ଆସିଲେ ଯାହା କଥାଟ ହେବି ଆଉ ତା କିଲ ଫଟ ନାହିଁ।
ଆମର ଆମର ଫାଷ୍ଟ କହୁଥିଲେ ହୁଁ। ଏବେ ବୋଲି ଆମର ଫାଷ୍ଟ କରିଥିଲେ ଯିବେ ବୋଲି ମାନେ କଣ କହିଲୁ ସେମିତି ମାନେ ତୀର୍ଥସ୍ଥାନ ଟାଇପ ର ଗୋଟେ ଜାଗାକୁ ଯାଇଥାନ୍ତେ ବୁଲାବୁଲି କରିକି ଆସିଥାନ୍ତେ। ଆମ ଆମ ଛୁଆ ସବୁ ଡିସିସନ ନେଇଥିଲୁ ତାପରେ ଆମ ସାର କିଲ କି ଉଁ ଯେହେତୁଟା ସମର୍ କ୍ୟାମ୍ ପଡିଛି ଆଉ ତମେ ଯଦି ସେମିତି ଜାଗାକୁ ଯିବ ତମେ ମାନେ ଠିକ ସେ ବୁଲାବୁଲି କରିପାରିବନି ତାପରେ ଯଦି ମନ୍ଦିର ଫନ୍ଦିର ଯିବ ଟିକେ ଖାଇକି ଯିବାକୁ ପଡ଼ିବ। ତ ତମେମାନେ ଯାଇପାରିବନି ଏତେ। ଖରାରେ। ତମେ ଶୀତ ଦିନିଆ ଯେମିତି ପିକନିକ ଯାଆନ୍ତି ସେତେବେଳେ ଯିବା ଆଉ।
ହଁ ଆମେ ଦେଖିବା ଭାବିବୁ କେ ତଳୁ ଟ୍ରେଣ୍ଡା ଯଦି ସନ୍ଧ୍ୟା ବେଳେ ଯିବୁ ସକାଳୁ ବାରଟା ଗୋଟେ ବେଳୁ ଗଲେ ହାରି ସନ୍ଧ୍ୟା ବେଳୁ ପହଞ୍ଚିବୁ ସନ୍ଧ୍ୟା ଦର୍ଶନ କରିକି ତାପରେ ରହି ରୁହାକି ତା ଆର ଦିନ ସକାଳୁ ସବୁ ମାତା ମଠ ସେ ଇଏ ସେ ସବୁ ବୁଲି ବୁଲାକି ଦେଖିକି ତାପରେ ଆସିବୁ ଆଉ ଭାବିଛୁ ଆଉ
ହୁଁ।
ହଁ ଆଉ କୋଉଦିନ ଘରକୁ ଆସିବୁ? ସେଇଠି ତ ମୁଁ ତ ଦେଖିନି ଏଇପାଳି ଫାଷ୍ଟ ଟାଇମ୍ ଦେଖ ଦେଖିଆ ଯିବା ଆଉ।
ହଁ ପୁରୀରେ ବହୁତ ଜାଗା ଅଛି ବୁଲିବା ପାଇଁ।
ସେଇଆ ଆଉ ସେ ଦେଖିବା ଆଉ ଯିବା ଦେଖି କୁଆଡେ ଦେଖିବା ବୁଲି ବୁଲାକି ଟିକେ ଆସିିବା ଆଉ।
ହୁଁ।
ଆଉ ରଜରେ ତ ଗାଁ ରେ ଏମିତି ଫଙ୍କସନ କରି ରଜରେ ବି ଗଲେ ବି ମୁଁ ଯାଇପାରିବିନି କାହିଁକି ନା ଯେହେତୁ ସବୁ ଝିଅ ମାନେ କରୁଛନ୍ତି ମୁଁ ଆଉ ଯାଇପାରିବିନି ଯଦି ଯିବା ସେଇ ଏଇ ଅଲଗା ଟା ଟାଇମରେ ଗଲେ ଟିକେ ବୁଲାବୁଲି କରିକି ଭଲ ସେ ଟିକେ ଏଇନେ କରିକି ଆଉଛି। ଦେ ଅଲଗା ଆଉ।
ହଁ ସେଇଆ ଭାଇ ତ ମାସେ ଛୁଟି ଆଣିଛି ମାସକ ଭିତରେ ଯାହା ଯେମିତି ଯୁଆଡେ ତାର ଫେର୍ ବହୁତ କାମ ଅଛି। କୋଉଟା ସିଏ ଆସିଲେ କଥାବାର୍ତ୍ତା ହେଇକି କଣ ଗୋଟେ କରିବ। ହୁଁ ଆଉ କଣ? ଖାଇଲଣି?
ମୁଁ ଏଇ ଆସିଛି ତ ଏବେ ଜଷ୍ଟ ଆସିଲି ଆସିକି ତତେ ଫୋନ କଲି ଆମର ଯିବେ ନା ସେ ସାର୍ କହିଛନ୍ତି ଯାହା ହେଲେ ମାନେ ପଇସା ଦରକାର ତ ପୁରା ଜଣକା ଶହେ ହଜାର ଟଙ୍କା ଲାଖେ ତ ସେଇଥି ପାଇଁ କହିଲି ଫୋନ୍ କରିକି କହିଦିଏ ପଇସା ଟା ଦେଲେ ସନ୍ଧ୍ୟା ହେଲେ ନେଇକି ଦେଇଦେବି।
ହଉ ବାବା ଆସନ୍ତୁ ଆଉ।
ହଁ ଏଇନା କାହିଁକି ନା ସବୁ ଛୁଆ ଦେଇସା ରିଲେଣି ଆଉ ଆମ ଯାହା ରୁମିନା ଆମେ ଯୋଉ ଚାରି ପାଞ୍ଚ ଜଣ ଆମେ ଦେଇନୁ ତ ସେଇଥିପାଇଁ ମାନେ ଦେଇଦେଲେ ଆଉ ସାର ଆମକୁ ଆଉ ମାଗିବେନି।
ବାବା ଆସନ୍ତୁ ପଠେଇଦେବବେ ତ ଫୋନ
ଆଉ ହଉଛି ଯୋଉ କଣ କହୁ ଥିଲି କହିଲୁ। ହୁଁ ପୁରୀ ଗଲେ ଆମେ ଏଥର ସମ୍ବଲପୁରୀ ଶାଢୀ ଭଲ ଭ ଦେଖିକ ତୋ ପାଇଁ ଆଗୁଆ।
ହଁ ଦେଖଆ ଆଉ ଦେଖିବା କଣ ହଉଛି ଆଉ।
ଭାଇ ତ ଅଛି ସେ ତ କହିଥିଲା ଦବ ବୋଲି ତ ଆଣିବୁହାରି ଆଉ ଆଉ କଣ କହୁଛୁ?
ତାର ଆସୁ ନାଇଁ ଆଉ କଣ କରିବି ଯା ଖାଇଦେଇକି ଶୋଇ ସୋଇ ପଡିବୁ ଟିକେ
ହଁ ସେଇଆା ଆଉ ଯୋଉ ଦିନ ଯିବ ଫାଇନାଲ କରିବ ମତେ କହିବ ହେଲା ମୁଁ ସେଇ ଅନୁସାରେ ଏଠୁ ଚୁଟି ନେଇକି ଯିବି ଆଉ।
ହଁ ହଁ ହଉ।
ହଉ ଆଉ ରଖୁଛି।
ହଁ ହଁ